ହଁ କଣ କରୁଛୁ?
ଏଇ ଖାଇକି ଆସିଲି।
ହାଲୋ ମାନେ ଖାଇକି ଆସିଲୁ?
ହଁ।
ହଁ। ଯୋଉ ଆମେ ଯୋଉ କଥା ହଉଥିଲେ ଚାରା ମାନେ ବୁଝିବା ପାଇଁ
ହଁ ବୁଝି ଦେଇଛି।
ହଁ। ମା ତ ଯଉକହିଥିଲେ ବୁଝିବା ପାଇଁ ମୁଁ ତାକୁ ନକରିବା ଲାଗି ଫୋନ୍ କରିଦେଇ ଥିଲି।
ହୁଁ।
କହୁଥିଲୁ ମୁ ନର୍ସରୀ ବାଲାକୁ ଫୋନ କରିଦେଇଥିଲି ଫୋନ କରିକି ବୁଝି ଦେଇଛି। ହଁ ସେ କହିଲା ଦେଢଶହ ଟା ମାନେ ହେଇଯିବ ଦେଢଶହ ଟା ଭିତରେ ହେଇଯିବ ଗଛ ତାପାଖରେ ଅଛି।
ଓହୋ।
ସିଏ କହିଲେ ଦେଢଶ। ସେଇଟା ଭିତେରେ ହେଇଯିବ ତା ପାଖରେ କହିଲା ହଁ କୁ ଯଦି କହିବ ତାହେଲେ ମୁଁ ଆଉ ମଗେଇବି।
ଆମର ଦେଢ଼ଶ ଟା ହେଇଯିବନି।
ହଁ ଯଦି ନ ହୁଏ ତାକୁ କହିଦେଇଛି ମୁଁ କହିଲେ ତମେ ମ ଦେଇ ଦେଇଥା ତମ ପାଖେଇ କି ତମେ ରଖିବନି କି? ଆଉ ମଗେଇ ଦେଇଥା ଯଦି ଆମର ଦରକାର ପଡେ ଆଉ ଆମେ ନବୁ ଆଉ।। ସେ କହିଲା ହଉ, ମୁଁ ମଗେଇ ଦେଇଥିବି ତମେ ଏ ସେଇ ଦେଢଶହ ଟା ନେଇଆଇଚି।
ହଁ।
ହୁଁ। ଆ ନେଇ ଆସିବା ଆମେ ଆଉ ଯଦି ଦରକାର ପଡେ ତାକୁ କହିବା ଆଉ।
ହଁ।
ହଁ।
ଆଉ ଯୋଉ।
ଦେଇଥିଲା।
ହଁ। କହିଦେଇଛି ଶହେ ଲୋକଙ୍କ ପାଇଁ।
କହି ଦେଇଛୁ ତ।
ହଁ।
ଆଉ ଯୋଉ ଏତେ ଦିନି ଯୋଉ ଥଣ୍ଡା ପାଣି କଥା ମୁଁ ବୁଝି ଦେଇଛି। କହିଦେଇଛି ସେ ବୋଟଲ ସବୁ ନେଇ ଆସିବି।
ହଁ।
ବୋଟଲ ଥଣ୍ଡା। ସେ ନେଇ ଆସିବେ ଦିଇଟା ମାନେ ଇଏ ନେଇ ଆସିବେ। ଆଉ ଶହେ ଜଣଙ୍କ ପାଇଁ ତୁ ତ କହି ଦେଇଛୁ ଆଉ।
ସେ ପ୍ୟାକିଂ ଫ୍ୟାକିଙ୍ଗ କରିକି ନେଇ ଆସିବେ।
ହଁ। ମୁଁ ଏଟା କହିଦେଇଚି ତ ଶହେ ଜଣ ପାଇଁ ପାକିଂ କରି ରଖି ଦେଇଥିବେ। ଆମେ ଖାଲି ପିଲାଙ୍କୁ ପଠେ ସେରା ସେ ନେଇ ଆସିବେ ଆଉ।
ହୋଉ।
ହଁ ଆଉ ଏ ଚାରା କଥା ଖାଲି କାଲି ସକାଳୁ ଯାଇଁକି ତାଙ୍କୁ ତାଙ୍କଠାରୁ ନେଇ ଆସିବା ଯାଇଁକି। ଗାଡି ଗୋଟେ ସେ ଗାଡିରେ ଦେଇଦେବେ ପଠେଇଦେବେ କହିଚନ୍ତି। ଯଦି ତମେ କହିବ ମୁଁ ଆମେ ଗାଡି ରେ ପଠେଇଦୋବୁ ନହେଲେ ତମେ ଯଦି ଗାଡି ନେଇକି ଆସିବ ତାହେଲେ ନେଇଯିବ ଆଉ କଣ କରିବା?
ହଁ। କଣ କରିବା, ତମକୁ କଣ ଲାଗୁଚି?
ମୁଁ ଭାବୁଚି ସେ ଯଦି କୋହୁତନ୍ତି ଗାଡିରେ ପଠେଇଦେବେ ପଠେଇଦେବେ ଆମେ କାଇଁ ଆଉ ଯି ଯିବା ନା ତାଙ୍କ ଠାରୁ ଇଏ କରିବା। ନା ଆମେ ଯିବା ଦେଖିକି ନେଇକି ଆସିବା।
ଆମେ ଟିକେ ଯାଇ ଦେଖିଦେଲେ ଭଲ ହୁଅନ୍ତା।
ଆମେ ନହେଲେ ମୁଁ କହିଦେବି ତାଙ୍କୁ କଲ କରିକି ଆମେ ଆମର ଯାଇକି ନିଜେ ଦେଖିକି ଆସିବ। ଆ ଗାଡି ନେଇଯାଇଥିବୁ ଏକାଥରେ ନେଇ ଆସିବୁ ଆଉ। ନା କଣ?
ହ ଆ ଦେଖିକି ଜାଣିବା ଯଦି କ ଅଛନ୍ତି ଖରାପ ହେଇଥିବ କାହିଁ ଆଣିବା ପଇସା ଦେଇକି ଆ କାଇଁ ସେମିତି ଇଏ କରିବା। ଗଛ ଗୁଡା ଖରାପ ଗଛ କାହିଁ ନେଇକି ଆସିବା।
ହଁ ହଁ ଆମେ ଦେଖିକି ଆଣିବା ନ ଦେଖିଲେ ସେ ପୁଣି କୁଆଡେ କଣ ଏପଟ ସେପଟ କରିକି ଦେଇଦେବେ। ହଁ।
ତ ନାଇଁ ଯୋଉ ଗରମ ହଉଛି ଯଦି ଖରାପ ଗଛ ଦେବେ ସେଫେରେ ଖରା ଗରମରେ ସେ ପୁରା ମରିଯିବ।
ଖରାରେ ତ ମଣିଷ ତାତି ଯାଉଛନ୍ତି ଆଉ ଗଛ।
ହଁ। ହୁଁ ଏଇ ଦି ତିନି ଦିନ ହେଲା କମ ଟିକେ ହେଉଥିଲା। ଆଜି ଠାରୁ ଫେରେ କଣ ଜୋରେ ଖରା ହଉଛି ଗରମ
ଏଇ ଦି ଦିନ ଖରା ହଁ ବୁଝାବୁଝି କରିକି ନେଇଆସିବା। ନେଇ ଆସିକି ମୁଁ ବି କହିଦେଇଛି ଆମ ଗାଁରେ। ଲୋକଙ୍କୁ କହିଦେଇଛି। ଆଉ ସାର୍ ଙ୍କୁ ଆମ ଗାଁ ସ୍କୁଲ ସାର୍ ଙ୍କୁ କହିଦେଇଛି ଫୋନ କରିକି। ସେ ଯୋଉ ବଡ ପିଲାଙ୍କୁ ପଠେଇବେ ସ୍କୁଲ ବ୍ୟାଚର ବଡ ପିଲାଙ୍କୁ ପଠେଇବେ।
ମୁଁ ଆମ ଗାଁ ଲୋକ ଙ୍କୁବି କହିଦେଇଛି ଆସିବା ପାଇଁ।
ଶହେ ଜଣଙ୍କ ଭିତରେ ଆସିବା। ଲଗେଇଦବ ଦେଖ ଆମେ ତ ଅଛନ୍ତି ଆଉ ଆମ ସାଙ୍ଗ ମାନେ ସବୁ ତିନି ଚାରି ଜଣରେ ହେଇଯିବ। କାହିଁକି? ଲଗିପାରେ ପୋଖରୀ ପାଖର ଆଉ ଯୋଉ ମନ୍ଦିର ପାଖାପାଖି।
ହଁ ସ୍କୁଲ ପାଖେରେ ମନ୍ଦିର ପାଖେରେ ସ୍କୁଲ ପାଖେରେ ମନ୍ଦିର ପାଖେରେ ପୋଖରୀ ଚାରିପଟ।
ହଁ। ସେ ଆମର ଏଠି କଣ କହିଲୁ ମାନେ ଯୋଉ ପଶୁ ଟିକେ ଅଛନ୍ତି ବେଶ ସେ ଜଗିବାକୁ ପଡିବ।
ହଁ ହଁ ଗୋରୁ ଗାଈ ଖାଇଦେବେ।
ହୁଁ। ଆ ଯଦି ଖାଇଦବି ତାହେଲେ ସେ ଗଛ ଟା ମସ୍ତ ହେଇଯଯଥିବ ନା ଜୋଗିବାକୁ ପଡିବ ଆଉ। ପିଲାଙ୍କୁ କହିଦେବା ସ କୋଉ ଜଗିବେଆଉ।
ହଁ।
ହଁ ମୁ ନା କନ କୋଉଛ।
ଆମେ ଗୋଟେ ଲୋକ ଟେ କାହାକୁ କହିବା ସେ ଜଗିବ।
ହୁଁ। ଆଉ ମୁଁ କହିଦେଇଛି ଆଜି ଲୋକଟି କହିଦେଇଛି ସବୁ ସଫା କରି କରିକି କି ରଖିଦେଇ ଇଏ କରିଛି।
ହଁ ସେ ଲୋକଟାକୁ କହିଲେ ସିଏ ସବୁବେଳେ ଆସିବ ପାଣି ଦବ ଗଛରେ ଆଉ ଗଛ ଠିକ ଠାକ୍ ବଢୁଛି ନା ନାଇଁ ଦେଖିବ।
ନାଁ ସେ ଅ ସେ ବିଜଝିକି ଦେଖିିଲୁ। ଯା ସେତିକି ତାର ନବା କଥା ନବ ଆଉ।
ହଁ।
ହଁ। ଆଉ ମୁଁ ନେଇ ଆସିବି ଇଏତ ତ କହିଛିି ବୁଝିଛ। ମୁଁ ସାର ହେରିକା ନେଇ ଆସିଛି।
ହୁଁ ହୁଁ।
ହଁ ଆଳ ଦେବା ପାଇଁ ମୁଁ ନେଇ ଆସିଛି। ଆଉ ଖାଲି ରହିଲା ମୋର ମୁଁ ଯାଇଥିଲି ମୁଁ ମନେ ପଡିଲାନି ଏଇ ଯୋଉ ଗଛ ଚା ଚାରିକର ବୁଲେଇବା ପାଇଁ ଯୋଉ ଇଏ ତାର ଭଳିଆ
ହଁ।
ନା ନା ଗାଈ ଗୋରୁ ଖାଇଦେ ବି ସେମିତି ଛାଡିଦେଲେ।
ହଁ ନ ଗୁଡ଼ିଲ ନା ଅଷ୍ଟ ବଧ ଆଚ୍ଛା
ହ ଖାଇଦେବ ସେଇଟାମ ମନେ ପଡିଲାନି କାଲି ଦେଖିବା ନହେଲେ ଆମେ ଲ ଦିନ ବେଳେ କାହାକୁ ପଠେଇଦବା ସି ନେଇଆସିବେ ଆଉ।
ହଁ।
ଏାଇ ଆାଇ ଗ ଖାଇଦବା
ହଁ।
ଆମେ କାଲି ଆମ ଘାଁଟା ଲଗାଇଦେବା ଯଦି ସରିଗଲା କାଲି। ତାହେଲେ ପହର ଦିନ। ହଁ ତମ ଗାଁରେ ଯାଇକି ଲଗେଇବା ଆଉ।
ହଁ ହଁ।
ଆଉ ଆମ ଗାଁ ରେ ଧର ଶହେଟା ଗଛ କି ଦେଢଶହ ଟା ଲାଗୁ। ଯଦି ତାହେଲେ ଫେରେ ମୁଁ କହିଦେଇ ସେ ଲୋକଟାକୁ ସେ ଆଉ ଦେଶଟା ଭଳିଆ ନେଇ ଆସିଥିବ ତମେ ଏଠି ଲଗେଇବ ଆଉ।
ହଁ ଦେଖି ଚାହିଁକି ଲଗେଇବା ଯେମିତି ସବୁ ଆଡକୁ ପାଇବ ଆଉ।
ହଁ ଖଲି ଲୋକ ଯଠ ଟାଇ ଆିକ ଆମେ ସହଯୋଗ କରିବା ଦରକାର
ହଁ।
କ ଲୋକ ବି କରିବା ଆମ କେମିତି କରିପାରିବା?
ହ
ଲୋକ ଯାବି ହେଲେ ଆମେ କଣ ଖରାପ କଣ କରିଛନ୍ତି କି ଆମେ ତ ଗଛ ଲାଗେଇବା। ଯା ବିିଲେ ସାହାଯ କରିବେ।
ଆଉ ସ୍ପେଶାଲ ଗେଷ୍ଟ କାହାକୁ ଡାକିବା
ହୁଁ। ଦେଖ ଆ ଗେସଟେ ସେଇ ଆମର ତ ସେଇ ଆମର ଗାଁ ଲୋକ ସମସ୍ତଙ୍କୁ ଡାକିଲେ ଯୋଉ ବଡ ବଡ ଲୋକଙ୍କୁ। ତାଙ୍କୁ ଠିଆ କରିକି ସବୁ ଫଟ ଫଟ ଉଠେଇକି ଛାଡିବା ଯେମିତି ଲୋକମାନୋନ ଆମଠାରୁ ଶିଖି ଏଠି ବି ସିଏବି ସେମିତି ନିଜ ନିଜ ଗାଁ ରେ ନିଜ ଘର ପାଖରେ ଲଗେଇବେ ଗଛ ନା କଣ?
ହଁ ଲୋକ ଦେଖିଲେ ଶିଖିବେ।
ହଁ। ଏ ମାନେ ଆମେ ଫଟ ପଟ ଉଠେଇକି ଛାଡିବା କି ଧର ଇଏ ଦେଲେ। ଇଏ ସବୁ ଦେଖିକି କି ସେମାନେ ଲଗଉଛନ୍ତି ଆମେ ବି ଲଗେଇବୁ କାହିଁନା ଗଛଟା। ଯା ବି ହେଲେ ସମସ୍ତଙ୍କ ପାଇଁ ଦରକାର। ହ ସେ ଲଗେଇ ଯଦି ସେମାନେ ଲଗେଇବେ ଯଦି ସେମାନେ ଆମକୁ ଡନ୍ତି କି ଆମ ଦୱରା କିଛି ତାଙ୍କୁ ସାହାଯ୍ୟ ହେଇପାରିବ ଆମେ ନିଶ୍ଚୟ କରିବା ନା କି
କ କାଲି ସାତଟାରେ ଷ୍ଟାର୍ଟ କରିବା।
ହଁ ସାତ ଟାଲୁନ ଉ ଆଉ ଦଶଟା ସାଢେ ଦଶଟା ପର୍ଯ୍ୟନ୍ତ କରିବା କାହିଁକି ନା ବେଶୀ ଖରା ହେଇଯାଉନି କି?
ଦଶ୍ ଟା ପର୍ଯ୍ୟନ୍ତ ହଉ।
ଦସ ଟା ସାଡେ ଦସ ଟା ପଯୈନ୍ତ କରିବା ତାପରେ ଯଦି କଥା ତାରା ବଢିଲ। ତାହେଲେ ଫେରି ଚାରିଟା ବେଳକୁ କରିବା ଆଉ।
ହଁ।
ସକାଳ କୁ କରିବା ଯଦି ସରିଗଲା ତା ପରଦିନ। ହଁ ତମ ଗାଁ ରେ କରିବା ଯଦି ନ ସରିଥାଏ। ସେଇ ସକାଳଟା ପରଦିନ ସକାଳ ଟା ଲଗେଇଦେଇକି ଫେ ତମ ଗାଁ ରେ ନହେଲେ ଚାରିଟା ବେଳ ପହର ଦିନ। ଚଟାବେଳେ ଲଗେ ଆ।
ହଁ।
ଖାଲି ଇଏ କରିକି ଜଲଦି ସରିଯିବ କାଁକି ନା ଏତେ ଜଣ ଲୋକ ହଉଛନ୍ତି ମାନେ। ଚାଲଦି ସରିଯିବା।
ହଁ।
ତାରଥାର ସବୁ ପକେଇ ଦେଇଛି ଖାଲି ସତ ଟା ତୁ ଗାଡି ବୁଝି ଦେଇେଇଛୁ ତ।
ହଁ ହଁ।
ତ କଣ କହିଲି।
କହିଲେ ଆଣିକି ପହଞ୍ଚେଇଦେବେ ଫୋନ କଲେ।
ଟାଇମ ରେ କହିବୁ ଟିକେ ଆଣିକି ପହଞ୍ଚିଦେବେ କାହିଁକିନା ଆମର ସାତଟା ପୂର୍ବରୁ। ଆଣିକି ଆମେ ରେଡି କରିକି ରଖିଲେ ଲୋକମାନେ ଆସିଲେ ଆମେ ଲଗେଇବା।
ହଁ। ଆମେ ଯୋଉଠି ଯୋଉଠି ଲଗେଇବାସି ଫୋନ କଲେ ନେଇକି ସେଇଠି ଦେଇଛି।
ଆଣିକି ଦେଇଦବ ଆଉ।
ହଁ।
ଆମେ। ଲଗାଲଗି ଷ୍ଟାର୍ଟ କରିଆ।
ଆଉଠ। ଶୀଘ୍ର ସରିବ ଆଉ। କହିଲି ଲୋକମାନେ ଯଦି ସାହାଯ୍ୟ କରିବେ ତାହେଲେିକ ଶୀଘ୍ର ସଜିବ ଆଉ।
ହଁ ସେମାନେ କରିବେ କହିଁ ସେ। କହି ତୁ ଆମେ ଯାଇକି ସାତଟରେ ପହଞ୍ଚିଯିବୁ ଦେଖିବା କଣ ହଉଛି ଆଉ। ଆଜ୍ଞା। ମି ଆଉ ଥରେରେ କହିଦବା ପାଇଁ ମାନେ। ଯ କହୁଥିଲେ ସାଙ୍ଗ ମାନଙ୍କୁ ଫୋନ କରି କହିବା ପାଇଁ ଆଉ ଥରେ ଥରେ କହିଦେଇଥିବ। ଟାଇମଟା।
କଙ୍କ।
କଠ ତାହଲେ। ତାହେଲେ ତୁମାନେ ଆସିକି ପହଞ୍ଚିଥିଲୁ ଆଉ।
ହଁ। ହଁ।
ଆ କଣ ଆଜି ଖ ଖାଇସ।
ହୁ।
ହଁ କଣିଲ।
ଆଉ ଯୋଉ କଣ କହୁଥିଲି କହିଲ ଉ ଯୋଉଠି ଗଛ ଲଗେଇବା। ସେଇ ଗୋଟେ ଛୋଟ। ଟେଣ୍ଟ ମାରିବ କି ଲୋକ ସବୁ ବସିବା ପାଇଁ।
ଲେ ଭଲ ହୁଅନ୍ତା କାହିଁକି ଯୋଉ ଖରାଇ ହଁ। ଖରା ହଉଛି। ଯଦି ଲୋକ ଟିକେ ମାନେ କରିକି ଗଛ ଲଗେଇକି ଟିକେ ବସିବେ।
ହଁ ଅଧିକ ଲୋକ ହେଲେ ଆଉ ସବୁ ଲୋକ। କ ତ ଏକା ବେଳେ ଲଗେଇ ପାରିବି ନାଇଁ କିଛି ଜଣ ବସିବାକୁ ପଡିବ।
ହଁ ତାହେଲେ କଣ କୋହୁଚୁ